ଆଜ୍ଞା ଦିଦି ନମସ୍କାର। ହଁ ଶୁଭୁନି କି?
ହଁ ଟିକ
ଆଉ କଣ କରୁଛନ୍ତି?
କଥା ଟିକେ ଶଭୁନି କ୍ଲି ଆଜ୍ଞା
ମୁଁ କହିଲି ଏବେ ଆପଣଙ୍କ ପୁଣି ମୋ ମୋ କଥା ମନେ ପଇଲା କି?
ଆଜ୍ଞା, ଆଜ୍ଞା ମୁଁ ଏଠି ବସଥିଲି ତ ମୁଁ କହିଲି ଟିକେ ଟାଇମ୍ ଅଛି ପୁଣି ଟିକେ ଗପିଦବା ଆଉ।
ହଁ କୁହନ୍ତୁ କଣ କହୁଛନ୍ତି?
ମୁଁ ସେ କ-ବାରିରେ ସବୁ ଆଉ କଣ ଗଛ ଲଗେଇଚନ୍ତି କହୁନାହାନ୍ତି? ଏ ଯେମିତି ନଡିଆ ଗଛ।
ନାହିଁ। ଆମର ତ ବାରି ନାହିଁ। କିନ୍ତୁ ଇଚ୍ଛା ଅଛି ଗୋଟେ ବାରି
ଲଗେଇ ନାହାନ୍ତି?
ଆମ ଘର ଆଗରେ କିନ୍ତୁ ତାଳ ଗଛ ଅଛି। ଆଉ ଗୋଟେ ଖଜୁରୀ ଗଛ ଅଛି। ସେଥିରୁ ବହୁସୁ ବହୁ ସାରା କୋଳି ହଁ ସେଟା ବି ବହୁତ ବିପଦଜନକ କିନ୍ତୁ ଅଛି ତ ଆଉ।
ଥୁରା ପୁରା ଗ
ସେଟା ପୁରା ଘର ଭିତରକୁ ବିଜୁଳି ଘଡଘଡି ପୁରା ଘର ଥରିଯାଏ ଟୋଟାଲ।
ଆଉ ଏଉରା ତ ଭାରି ବିପଦଜନକ, ଆଜ୍ଞା ଗ-ତାଳ ଗଛଟି କହିକି ହାଣି ଦଉନାହାନ୍ତି?
ସେଟା ଆମ ଜାଗାରେ ଆସୁନି ତ।
ଆରେ ଜାଗାରେ ନ ଆସିଲେ କଣ ହେଲା, ଯୋଉଟା ଆମ ପାଇଁ ବିପଦ ଆମେ କହିବା ତାଙ୍କୁ। କି ଏଇ ଜିନିଷ ପାଇଁ ଆମର ସେ ଜାଣିକି ବି ଏମିତି କେମିତି ଭୁଲ କରୁଛନ୍ତି, ଲୋକଙ୍କୁ ବିପଦ ମୁଖ ପେଲି ଦଉଚନ୍ତି ସେଟା ଭୁଲ ନା? ଆପଣ ବୁଝେଇବେ କି ଆମର ଏଇଟା ଆମ ଘର ପାଇଁ କ୍ଷତିକାରକ।
ହ ଆଜ୍ଞା ସେ ତାଙ୍କ ପାଇଁ ବି ଯାହା ଜାଗାରେ ଅଛି ତାଙ୍କ ପାଇଁ ବି କ୍ଷତିକାରକ ହେଇପାରେ। ସିଏ ସେଟା ବୁଝୁ ନାହାଁନ୍ତି।
ଆଜ୍ଞା ଆଜିକାଲି ଲୋକ ଏତେ ମୂର୍ଖ ହେଇଗଲେଣିି ଯେ ଆଉ ବୁଝେଇବୁ କଣ ତୋମେ।
ଜ୍ଞା ଏଟା ପା କଳିଯୁଗ ଆଜ୍ଞା।
ଆମର ତାଳ ଗଛ ଅଛି, କିନ୍ତୁ ଘରଠାରୁ ଟିକେ ବହୁତ ଦୂରର ଅଛି। କିଛି ବିପଦ ନାହିଁ, ଆଉ ନଡିଆ ଗଛ ଆମ ବାପା ଲଗେଇଚନ୍ତି ନଅଟି ଦଶଟି ନଡିଆ ଗଛ, ଯୋଉଠି ଆମର ଛଅ ସାତ ବସ୍ତା ନଡିଆ ବି ବିକ୍ରି ହଉଚି, ସେଥିରେ ବି ଆମେ କିଛି ଉଁ
ଯା ହଉ ଆପଣ ନଡିଆ ବିକ୍ରି କରୁଛନ୍ତି ଆଉ। ଆପଣଙ୍କର ଗ- ଯୋଉ ପରିବା ଚାଷ କିଛି ହୁଏ କି?
ଆମର ପରିବା ଚାଷ, ଫ- ନଡିଆ ଫଡିଆ ହୁଏ, କଦଳୀ ବି ବି କା ହୁଏ କଦଳୀ କାନ୍ଦି ତ ନିହାତି ଏଇନା ବାରଟା ତେରଟା ବାହାରିଛି।
ହଁ ଭଲ କଥା।
ପାରିକି ବିକି ଦଉଚୁ, ଆମର ସବୁବେଳେ କିଛି ନା କିଛି ରୋଜଗାରରେ ମାନେ ଆମ ପରିବାର ଲାଗି ଥାଉ, ବସିବା ଅପେକ୍ଷା କାଶିବା ଭଲ ଆପଣ ତ ଜାଣିଥିବେ।
ସେଇଆ, ହଁ ବସିବା କଥା କାଇଁ ଦରକାର, କଣ ଦରକାର, ସେଥିରେ ଆହୁରି
ଆଜ୍ଞା, ଆଜ୍ଞା ବସିଗଲେ ଆମ ଛୁଆ ପିଲା କେମିତି ଚଳିବେ ଆଜ୍ଞା କହୁନାହାନ୍ତି? ତି ଆଉ ଭାଇ ବି ରୋଜଗାର କରୁଚନ୍ତି, ମୁଁ ବି କିଛି କିଛି ରୋଜଗାର କଲେ ଟିକେ ସାହାଯ୍ୟ ହେଇଯିବ ଭାଇଙ୍କୁ ଆଉ।
ଆଜ୍ଞା, ଆପଣଙ୍କ ଭାଇ କଣ କରନ୍ତି? ଆଜ୍ଞା।
ଏଇ ଏବେ ପଢୁଚନ୍ତି ଛୋଟ ଛୋଟ ପିଲା ଗୁରା ଆଉ।
ଅହଂ ହଁ ଯେ ଛୋଟ ଛୁଆ ଏଇନେ ପଢ଼ା ପଢ଼ି କରିବେ ତାପରେ କିଛି ଆଗକୁ କଣ କରିବେ।
ମୁଁ ବି ଗୋଟେ ଭାବୁଚି ଗୋଟେ କଣ ଟେଲର ଫେଲର ପକେଇବି ସିଲେଇ ଫିଲେଇ କରିବି ଗାଁ ଗହଳିରେ
ହଁ ଆପଣ କହୁଥିଲେ ପା ଶିଖିଚନ୍ତି ବୋଲି ମାନେ ଟେଲର।
ସେଟା ବି ସେଟା ବି କରୁଚି ଆଉ ଶାଗ ଫାଗ ବଢ଼ିଆ ବୁଣିଚି ଖଡ଼ା ଶାଗ ନେଉଟିଆ ଶାଗ ଏଗୁରା ସବୁ ବି ବିକ୍ରି ହଉ ଚି ସବୁ ଆମର ଏଠି ଜାଗା ଆ ଆଜ୍ଞା ଆମର ଏଠି ଜାଗା ବହୁତ ପଡ଼ିଚି ଏତେ ଜାଗା ମାନେ ପଡ଼ିଚି ଯେ ଇଏ ବି ଭଲ ବି ମାଟି ବି ଏଠି ଫସ୍ ଥିବ ଫସ୍ ଫସ୍ ଫସ୍ ମାଟି। ଆମର ଗୋଟେ କି ମାଟି ତାକୁ କୁହନ୍ତି କାଦୁଆ ମାଟି ନା କଣ ଗୋଟେ କୁହନ୍ତି ତାକୁ ଲୋ ଆ ସେ ନଈ କୂଳିଆ
ଫସଲ ହୁଏ ଆଉ।
ହୁଁ ହୁଁ ନଈକୂଳିଆ ଜାଗା। ସେଥିପାଇଁ କୌଣସି ପାଣିର ଅସୁବିଧା ନାଇଁ କିଛି ନାଇଁ ଗୋଟେ ଗଛ
ମାନେ ଲଗେଇବୁ ମାନେ ବ ବଢ଼ିଆ ସେ ଉଠି ଫଳ ଦେଇ ତମକୁ ମାନେ ବଢ଼ିଆ
ହଁ ଭଲ ନା।
ଆଉ ଆପଣଙ୍କ ଘରେ କିଏ ଟିଭି ଫିଭି ଦେଖୁଛନ୍ତି ବୋଧେ ସାଉଣ୍ଡ ହଉଚି?
ହଁ ହଁ ହଁ ହଁ ହଁ।
ଆପଣ ଟିକେ ଦୂରେଇକି ପଳେଇ ଆସନ୍ତୁ ନହେଲେ ଆମ ଆଜ୍ଞା କଣ ଦେଖୁଚନ୍ତି ସବୁ?
ସେ ଜଗନ୍ନାଥ ଚ୍ୟାନେଲ ସେ ଜଗନ୍ନା
ହଁ ସେଇ ଜଗନ୍ନାଥ ଚ୍ୟାନେଲ ସବ ଯାହା ହଉ ମତେ ଖୁସି ଲାଗିଲା ଶୁଣିକି ଆମ
ସେ ମୋ ମାତାଶ୍ରୀ ସବୁବେଳେ ତାଙ୍କର ସେ ଜଗନ୍ନାଥ ଚ୍ୟାନେଲରେ ଦେଖନ୍ତି ଆଉ ନହେଲେ ହଁ ହଁ ସେ ସେଇ ତାଙ୍କ ମାନେ ସେ ଛାଡିବାର ନାଇଁ ସେ ଟୋଟାଲ ରାତିରୁ ସକାଳୁ ଉଠିବେ ମାନେ
ରଥ ନିର୍ମାଣ ହଉଚି ଦେଖଉଚନ୍ତି ଗରୁଡ଼ ପୁରାଣ ଦେଖଉଚନ୍ତି ଆଉ ସବୁ
ଆଜ୍ଞା ସେ ସବୁ କିଛି ସବୁ ମାନେ ବହୁତ ଭଲ ଜିନିଷ ଦଉଚି। ମୁଁ ବି ଦେଖୁଚି ବେଳେବେଳେ ସେ ଯେତେବେଳେ ଆଳତି ହଉଚି ମୁଁ ଆଳତି ଯେତେବେଳେ ହୁଏ ମୋ ବୋଉ
ନାଇଁ ନାଇଁ ଏସବୁ କଣ ପଢ଼ାପଢ଼ି କର
ଭାଗବତ ଆମର ଡ଼େଲି ଘରେ ସନ୍ଧ୍ୟା ବେଳେ ପଢ଼ା ହୁଏ।
ଓ ବଢ଼ିଆ ଆଉ ସକାରାତ୍ମକ ଜିନିଷ ସବୁ କିଛି ଜାଣି ପାରିବେ ତା ପରେ ଭଗବାନଙ୍କ ଆଶୀର୍ବାଦ ବି ରହିବ ଆଉ ସଞ୍ଜ ଫଞ୍ଜ କିଏ ଦିଅନ୍ତି ଆପଣ ନା ମା ଦିଅନ୍ତି?
ସଞ୍ଜ ମାନେ ଆମର ବୋଉ ଦିଏ।
କରନ୍ତି।
ବୋଉ କରେ ଆଉ ମୁଁ ଅଧା ଦିନି କରେ ସିଏ ଯେ ଏବେ ମାନେ ହୁଁ ତାଙ୍କୁ ଭଲ ନ ଲାଗେ ତ ମୁଁ କରେ ଆଉ। ପ୍ରାୟ ଟାଇମ ମୁଁ ସବୁବେଳେ କରେ।
ଆଜ୍ଞା ଯାହା ହଉ ଭଲ ଲାଗିଲା ଶୁଣିକି ଯେ ତମ ଘରେ ବି ଏବେ ବି ହଁ ଆଗର ପରମ୍ପରା ନେଇକି ଚଳୁଚ ଏବେ ଆଉ କାହା ଘରେ ଏତେ ଭାଗବତ ପଢ଼ା ଆଉ ଶୁଣିବାକୁ ମିଳୁଛି ଗାଁ ରେ କାଁ ଭା
କରୁନ ଆଗ।
ଆମର ବି ଏଠି କ ଭାଗବତ ଟୁଙ୍ଗି ଅଛି ଆମର ସେଠି ପୂଜା ଇଏ ହୁଏ ସବୁ ହୁଏ। ଆଉ ସବୁ ଏନା ଗାଁରେ କଣ ସବୁ ପୂଜା ପର୍ବ ଚାଲିଛି ନା ନାଇଁ।
ପୂଜା ପର୍ବ ନାହିଁ ଆଗକୁ ଆସିଛି ଖୁଦ୍ରରୁକୁଣୀ ଓସା ଆମ ଝିଅ ମାନଙ୍କର।
ଆଜ୍ଞା ଆଜ୍ଞା ଓ ହୋ କାହିଁ ମନେ ପକେଇଲେ ଏଇନା ଭାରି ମନ ଦୁଃଖ ହବ। ରାତିରେ ଉଠି ଫୁଲ ତୋଳିବା ସେ ଯୋଉ ହୁଁ କ ପର ବାରିରୁ ଫୁଲ ତୋଳିବା ସେ ପାଟି କରୁଥିବେ ବଢିଆ ଲାଗୁଥିବ ସେ ଯୋଉ ମଜା।
ସମସ୍ତେ ମିଶିକରି ଖାଇବା ସମସ୍ତେ ବୁଲାବୁଲି କରିବାକୁ ଯିବା ଭୋଗ କରିବା ବାଲୁକା କରିବା। ସବୁ କରିବା ଉ ମାନେ ବି
ବହି ସବୁ ମାନେ ଏକା ସୋରରେ ବହି ପଢିବା। ତାପରେ ଆମେ ସବୁ ଶାଢୀ ସମସ୍ତେ କୁହନ୍ତି ଗାଁରେ ସବୁ ଶାଢୀ ପିନ୍ଧୁ ନା ଲୋ ଝିଅ ମାନେ ଆମେ ସବୁ ସାଢୀ ପାଢ଼ୀ ପିନ୍ଧି ମା ମାନଙ୍କୁ ସବୁ ପ୍ରଣାମ କରି। କେତେ ସୁନ୍ଦର ଲାଗେ ସେ ଦିନ ଗୁଡା ସବୁ ମାନେ ମନେ ପଡ଼ିଲା ବେଲକୁ ଭାରି କଷ୍ଟ ଲାଗୁଛି।
ତମର ମାନେ ସମସ୍ତେ ସେଇଠି ମିଶିକି କରନ୍ତି ବୋଧେ।
ଆମର ସବୁ ମିଶିକି ପନ୍ଦର କୋଡିଏ ଜଣ ଝିଅ କରୁ।
ହଁ ଭଲ ମଜା ହୁଏ ଆଉ ହଁ। ସେଇ ଯେତିକି ପାଞ୍ଚ ପାଞ୍ଚ ପାଳି ବି ଆଜିିକାଲି ଆଉ ହଉନି ଚାରି ପାଳି।
ଏବେ ସବୁ ଆଉ କଣ କରୁଛନ୍ତି ଭଲରେ। ସେତିକବେଳେ ଯେ ଶୁଣନ୍ତୁ ଶୁଣନ୍ତୁ ସେତିକିବେଳେ ଯେତେବେଳେ ଆମେ ମା ମଙ୍ଗଳାକୁ ପୂଜା କରୁ। ମାନେ ଲାଗେ ଯେମିତି ସାକ୍ଷାତ ମା ମଙ୍ଗଳା ହିଁ ବସିଛନ୍ତି ଆମେ ସବୁ ଭାଇ ମାନଙ୍କ ପାଇଁ ଏ ଓଷା କରୁ ନା ଆମ ଆମ
ଆଜ୍ଞା।
ହେଲା ଧୂପ ଝୁଣା ଧୀପ ଦେଇକି ପୁରା ଉପାସ ରହିକି ଆମେ ଯୋଉ ମନା ମା ମାଙ୍କୁ ମନା ସୂ ଚୁ ଲାଗେ ଯେମତି ସାକ୍ଷାତ ମା ହିଁ ବସଛନ୍ତି ଦେବୀ ରୂପରେ।
ଆଜ୍ଞା।
ଏବେ ତ ମାନେ ଆଇଁଷ ମାଇଁଷ ଖାଇ ଦଉଛନ୍ତି ପୂଜା କରୁଛନ୍ତି ମାନେ ମା ଆସିଲା ପୂର୍ବରୁ
ଆଛା।
ହଁ।
ହ ଆପଣ ଠିକ କଥା କହୁଛନ୍ତି ଏବେ ସେ ସବୁ
ଖୁଦୁୁରକୁଣୀ ଓଷା ପୂର୍ବରୁ ଆସେ ବୋଧେ ଯୋଉ କଣ ତ ବୋଲବମ୍।
ହଁ ଶ୍ରାବଣ ମାସ। ଶ୍ରାବଣ ମାସ ରାକ୍ଷୀ ପୂର୍ଣ୍ଣିମା ଏଇନା ତ ସବୁ ଆରମ୍ଭ ହେଇଯିବ ଓଷା। ପୁରା ଡିସେମ୍ବର ଯାଏଁ ଆଉ।
ହଁ ତାପରେ ପୁଣି ଦୁର୍ଗା ପୂଜା ଲକ୍ଷ୍ମୀ ପୂଜା ସବୁ ଆଉ।
ମୋ ଶାଶୁଘରେ ରାତି ପାହିଲେ କ୍ୟାଲେଣ୍ଡର ନଉଟିଲେ ମୋ ଶାଶୁଘର ଓଷା ବାର।
ଓହୋ ତାପରେ ସବୁ ମଙ୍ଗଳା ଓଷା ଭାରି ଇଆଡେ ସବୁ ପଡ଼ିଯିବ।
ସବୁ ସବୁ ଏଠି ଏଠି ସବୁ ବାର ମାସରେ ତେର ପର୍ବ ସବୁ ଏଠି ମାନେ ଏତେ କଷ୍ଟ ମତେ ମାନେ କଣ କୁହନା ଧୁଆ ପୋଛା ସେ କୁଲାରୁ ଛାଞ୍ଚୁଣି ଧୁଆ ପୋଛା ସବୁ ହବ।
ପଷା ପର୍ବ ପଡୁଥିଲେ କରିବାକୁ ପଡ଼ିବ।
ଆଜ୍ଞା ତାପରେ ବ୍ରାହ୍ମଣ ନନା ଆସିବେ ତାଙ୍କ ପାଇଁ ପୁରା ସ୍ୱଚ୍ଛ ଭାବରେ ରୋ ଷେଇ ହବ ସିଏ ବି ଆମ ନାରାୟଣଙ୍କୁ ପୂଜା କରିବେ।
ବ୍ରାହ୍ମଣଙ୍କର ରୋଷେଇ ସିଏ ନିଜେ କରନ୍ତି ପ୍ରାୟେ।
ନିଜେ କରନ୍ତି ଯଦି ଆପଣ ବି କରିକି ଦେଇପାରିବେ ପୁରା ସ୍ୱଚ୍ଛ ବିନା ପିଆଜ ରସୁଣ ଲୁଣ ଫୁଣ ପରିବନା ଯୋଉଠି ବ୍ରାହ୍ମଣ ନନା ଏବେ ଖାଇଦୋଉଛନ୍ତିନା ଆଗେ ସବୁ ନିଜେ କରୁଥିଲେ କିନ୍ତୁ ଏବେ ଖାଉଛନ୍ତି ଏବେ କିଛି ନାହିଁ ଏବେ ଖାଇକି ବି ବ୍ରାହ୍ମଣ ନନା ପୂଜା କରୁଛନ୍ତି।
ନାଇଁ ବା ଖାଇବା କଥା ପଡ଼ିନି କିନ୍ତୁ ବା ଆମଣ ମାନେ ଭା ମାନେ ଆମେ ଖଣ୍ଡାୟତ ଘର ଭାତ ରାନ୍ଧିଲେ ସେ ଖାଆନ୍ତି ନି।
ନାଇଁ ସିଏ ଆଉ ଏବେ ସେଗୁରା ନାହିଁଲୋ ଧନ ସବୁ ଉଠି ଗ
ହଁ ଆମର ଅଛି ଆମର ଏଠି ସବୁ ମାନୁଚନ୍ତି ଆମ ବୋହୁ ପା ଲ--‌‌ କି ପୂଜା ହୋଉଚି ଆମର ଯେତବେଳେ ଆସୁଛନ୍ତି ବ୍ରାହ୍ମଣ ସିଏ ତାଙ୍କର ରାନ୍ଧିକି ଖାଆନ୍ତି।
ପିଲା ମାନୁଚନ୍ତି ଏ ଯୋଉ ଟିକେ ମେଳା କଲେ କି ଇଏ କଲେ ସେଥିରେ ଖାଇଦୋଉଚି ହୁଁ।
ସିଏ ନିଜେ ରାନ୍ଧିବେ ଖାଇବେ।
ସିଆଡ଼େ ଏମ୍ତି ଅଛି।
ଆମେ ନଗିଖା ପତ୍ର ହଁ ଆମେ ନଗିଖା ପତ୍ର କରିଦବୁ ନହେଲେ ସିଏ ତାଙ୍କର ସେମିତି ଖାଇବେ।
ଯା ହୋଉ ଏଇ ପରମ୍ପରାକୁ ପରମ୍ପରା ବଜେଇ ରଖିଚନ୍ତି ଶୁଣିକି ଭାରି ଇଏ ଲାଗୁଚି।
ହଁ ଆମର ସବୁବେଳେ ପୂଜା ହୁଏ ନା ତ ମୁଁ ଦେଖୁଛି।
ଏ ପୂଜା ରେ ଟିକେ ଗାଁ ଆଡ଼େ ବୁଲି ଆସ।
ଆମର ତ ଏ ହଁ ଏ ବର୍ଷ ଆସିବ ଆମର ତ ଏବ ବର୍ଷ ପୂଜା ହବନି। ଆମର ବନ୍ଦ ଅଛି ଆଉ ନା।
ଆଉ ଆମ ଯୋଉ ଅଷ୍ଟ ପହରି ପାଖରେ ହବନି।
ହଷ୍ଟପରି ପାଖରେ ହବ ଆମର ହବନି ଫୁଲି ଆମର
କି ଅଷ୍ଟ ପ ପହରୀ ହୁଏ ବଢ଼ିଆ ଲାଗେ ନଗର ରେ ଯୋଉ ଚକଲେଟ୍ ଫକ ଲେଟ୍ ଫୋପଡ଼ା ହୁଏ କେତେ ମଜା ମସ
ହଁ ହଁ।
ସେ ଯୋଉ ଅଷ୍ଟପରି ଗୀତ ହରେ କୃଷ୍ଣ ହରେ ରାମ ରାମ ରାମ ହରେ ହରେ ସେ ଯୋଉ ଶବ୍ଦ। କାନରେ ବାଜି ଯାଇକି ଶାନ୍ତି ଲାଗେ ଓହୋ କହିବ ନିତାଇ ଗୌର ରାଧେ ଶ୍ୟାମ।
ଟୋଟାଲ ଲାଗି ରୁହେ କୀର୍ତ୍ତନ ସମସ୍ତେ କରନ୍ତି ସମସ୍ତେ ଠାକ ଠାକୁରଙ୍କ ନାମ ଜପ କରନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ବଢ଼ିଆ ଲାଗେ ସେ ଦିନଟା ଅରୁଆ। ତାଙ୍କ ଯୋଉ ବ୍ୟଞ୍ଜନ ସବୁ ରନ୍ଧା ହେଇଥିବ ଖାଇବା ଏତେ ସୁନ୍ଦର ଲାଗେ ଗାଁ ପରିବେଶ ଟି। ହେଇଯାଉଚି ରାତି ତ ହେଇଗଲାଣି ଏବେ
ଆଜ୍ଞା।
ଉଁ ମୁଁ କଂ କହିବି ଦେହ ପା ଟିକେ ଜଗିଥିବେ। ଆଜ୍ଞା ଆଜ୍ଞା ଶୁଭରାତ୍ରି ରଖୁଛି।
ଆ ରହୁଛି।